ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚୁ?
ଏଇ ବସଚି ଆଉ ତୁ କଣ କରୁଛୁ?
ହେଇ ବସିଚି। ଆଉ
ଘରକୁ ଯା ଘରକୁ ଗଲୁ କଣ କଲୁ?
ପଳେଇ ଆସିଲି ବା କାଲି।
ପଳେଇଲୁ?
ହୁଁ।
ଉଁ ହୁଁ ଆଉ। ରଜ ପାଇଁ ପଳେଇଲୁ ନା ଏମିତି ଘରେ ମାନେ କହିଲେ ପଳେଇଲୁ ସେଥିପାଇଁ।
ଆଗରୁ କହିଥିଲେ ଘରେ ଆସନି ଘରେ ରଜ ପାଇଁ ବି ଆଉ। ରଜ ପାଇଁ କଣ ରଜା ଆଉ କଣ ମୋର କଣ ରଜ ଅଛି। ଛୁଆ ଧରିକି କି ରଜ ଲୁ ମା ଛଅ ମାସର ହେଇଥିଲେ ରଜ।
ଚାହୁଁଚୁ କି ଛୁଆଟି ହେଲେ ରଜ ବି ପାଳନ କରି ହବ ନାହିଁ।
ଛୁ ହବ ଛଅ ମାସ ହେଇଥିଲେ ରଜ ହବନି କିଏ କହିଲା। ଆଉ ଏଇ ବାହାର ଖାଦ୍ୟ ଖାଉଥାନ୍ତା କି କିଛି ଅଲଗା। ହେଲେ ଆଉ ଖାଉଚି ଏଠି ଟିକେ କାନ୍ଦୁଚି ସବୁ ଛୁଆଙ୍କ ଭଳିଆ ଯେମିତି ଦି ଘଣ୍ଟା ପୁରା ରହିଯାଉଚନ୍ତି କେତେବେଳେ ରହିପାରିବନି ୟାର କେତେବେଳେ ହବ ତା ଠିକ ଠିକଣା ନାଇଁ। ନ ଖାଇବାକୁ ଏନେବି ସେ କାନ୍ଦିବ ସେ ଟିକେ ଖାଇଦଉଚି ଆଉ ଖାଉନି ଏମିତି କରୁଛି। ଯଦି ଭଲସେ ଖାଇ ଦିଅନ୍ତା ଦିଘଣ୍ଟା ପୁରା ଯାଆନ୍ତା ନି କି ସେ ଭଲସ ଖାଉନି ସେଥିଲାଗି।
ତାକୁ ଟିକେ ବହୁତ ରୋଲ ଦେଖାଉଚି ସେ ଆଉ ସେଇଥିପାଇଁ ଖାଉନି।
ହଁ ପନ୍ଦର କୋଡିଏ ମିନିଟ୍ ଭଲସେ ଖାଇ ଦିଅନ୍ତା ସେ ପୁରା ଦି ଘଣ୍ଟା କମ୍ କମ୍ପ୍ଲିଟ ଯାଆନ୍ତା ରହନ୍ତା। ସେ ଟିକେ ଖାଇଦଉଚି ଆଉ ଖାଉନି ମୁହଁ ବୁଲେଇଦବ ସିଧା। ପୁଣି ଜୀବନେ କାନ୍ଦିବନି ନା। ହଁ ପ୍ରବଳ ଟା ଲାଗୁଚି ମତେ ବଦହେଲେ ଟା ଭାରି ଗୋଟେ ଦୁଷ୍ଟ ପିଲା ଟା ହବ
ହଉ ହଁ। ଛୁଆ ମାନେ ସେଇ ଟାଇପ ର ହୁଅନ୍ତି ଛୋଟ ବେଳେ ତାକୁ ତମେ ଯେତେ ଭାବିଲେ ବି ନା ମୋ ଛୁଆ ଟି ଟିକେ ଭଲ ଏବେ ଅଛି ବଡ ହେବେ ଟିକେ ମାନେ ଇଏ ହବ ସେମତି ଓଲଟାଟା ହୋଇଚି। ଛୁଆ ବେଳେ ଯୋଉମାନେ ଶାନ୍ତ ହୁଅନ୍ତି ସେମାନେ ବଡ ହେଲେ ଚଗଲା ହୁଅନ୍ତି। ଯୋଉମାନେ ସବୁବେଳେ ଅ ଚଗଲାମି ହୁଅନ୍ତି ସେମାନେ ବଡ ହେଲେ ଆଉ ଟିକେ ସାନ୍ତ ପଡିିଯାଆନ୍ତି ଆଉ
ହଁ ଛୋଟବେଳୁ ଚଗଲା ବାଲା ହିଁ ବେଶୀ ଶାନ୍ତ ହୁଅନ୍ତି।
ହୁଁ। ଆମ ପୁଅ ଟା ଛୁଆ ବେଳେ ବହୁତ ମାନେ ଶାନ୍ତ ଥିଲା। ମାନେ ଯେମିତି ଲାଗୁଥିଲା କି ସେ ଛୁଆ ଟା ମାନେ କଣ କହିଲୁ କିଛି ଜାଣିନି କିଛି ଦେଖିନି କିଛି ମନେ ବୁଝି ପାରୁନି କିନ୍ତୁ ସେ ଯେତେ ଧୀରେ ଧୀରେ ବଡ ହେଇଗଲା ସେତେ ଏତେ ଚଗଲା ହଉଛି ଯେ ସେମାନେ ଘର ଫଟୋଇ ଦଉଛି ପୁରା। ସମସ୍ତଙ୍କୁ ଖାଲି କହୁଚି ମାରିମି ହାଣିମି। ପିଟିବି ଡରିକି
ହଉଛି ତାର ଗୋଟେ ଆଉ
ହୁଁ ତା ଗୋଟେ ଖୁସି ଆଉ। ହୋ।
ଛୁଟିଆ ଛୁଆ ହେଵେନା ସେମାନେ।
ପୁଅ ଛୁଆ ଗୁଡକା ନା ସେମାନେ ଟିକେ ଯାହାହଲେ ଦୁଷ୍ଟମି ନହଲେ ସେ କିଏ ପୁଅ ଛୁଆ। ଶାନ୍ତ ପଡିଗଲେ ତ ସେ
ବଡ ହେଇଯାଉଛି ହେମିତି ନୁହେ। ଏଇଟା ଏଇନା ତାର ଛୁଆ ବେଳ ଏଇନା କେ ତମ ପୁଅର ଏଇ ବେଟାରେ ହିଁ ସେ ଏମିତି ହବ।
ହଁ ସେତିପାଇଁ ସେ ତାର ଯୋଉ ଧରୁଛି ଖେଳୁଛି କି ମାଟିରେ କି ବାଲିରେ ଖେଳୁଚି ତାକୁ କେହି କିଛି କହୁନାହାନ୍ତି ସେଥି ପାଇଁ ଆମେ କହୁଚେ ନା ତାକୁ ତିନି ବର୍ଷ ହବ ଏବେ।
କୋଉ ମାସରେ ଜନ୍ମ ହେଇଥିଲା?
ତାର ନଭେମ୍ବର ମାସ ଷୋହଳ ତାରିଖ ସତର ତାରିଖ ମାନେ ଆଉ ଭୋରୁ ଭୋରୁ ଜନ୍ମ ହେଇଥିଲା ମାନେ ସେଇଦିନ ସତର ତାରିଖ
ପପିନ ନା ପପିନ ନା ତା ପୁଅଠୁ ସାନ ନା କଣ ସେଇ ଛୁଆ ଟା?
ନାଁ ହଁ ବୋଧେ
ହଁ ପପିନ ନା ତା ପୁଅଠୁ ସାନ ନା କଣ ପାଇଁ ଆ ଛୋଟିଆ ଛୁଆ ଟା ହେଟ୍ଟା ହଁ ଆଉ ସିଏ ଆଉ ତମ ଗୁଗୁଲୁ। ଆମ ଗୁଗୁଲି ସବୁ ତାନେ ଏକା ସାଙ୍ଗେ ଆଉ ଆ ଏରା ଏଇନାଙ୍କର ତାଙ୍କ ବୟସ୍କ ସେ ଏଇନା ଚଗଲା ବୟସଟା ତାଲେ ଏଇନା ହେବେ ସେମାନେ।
ହୁଁ ତାପରେ ଇଏ ଇଏ ତା ଇଏ ବଡ ବଡ ପିଲାଙ୍କ ସହିତ ମାନେ ବୁଲୁଛି ମାନେ ଯେମିତି କି ଧର ମାନେ ସାଇଟ ଆମ ଘର ପାଖରେ ରହୁଛନ୍ତି ଏ ଛୁଆ ଅଛନ୍ତି ବଡ ବଡ ଛୁଆ ଦଶ ବର୍ଷ ବାର ବର୍ଷ ସେମାନେ ହାଇଟ କିନ୍ତୁ ୟା ଭଳିଆ। ସେମାନେ ହାଇଟ୍ ଏତେ ନୁହେଁ ଇଏ ତାଙ୍କମାନ ହତ ଭୁଲିବ। ସେମିତି ଖେଳିବ ତାଙ୍କ ମାନଙ୍କ ସହିତ ଆଉ ତାଙ୍କୁ ଯଦି କି କଣ ମାଇଲା କି ଧଇଲା କି କୁଟିଲା ଇଏ ତାକୁ ପିଟିବ। ଏଭରା ଗୋଟେ ଗୁଣ୍ଡା ଟାଇପର ମାନେ ଲେଡି ଏଇ ଏରିଆ ରେ ଆଉ ଏମିତି ଗୋଟେ ଜିନିଷ ନା ସେ ଛୁଇଁବନି ଆଉ ଗାଈ ଦେଖିବ ମାନେ ତାର ସେ ଖାଇ ବସିଥିବ ଶୋଇଥବ ଉଠିକି ପଳେଇିବ। ତା ଗାଈ ଏତେ ମାନେ ଭଲ ତାକୁ
ଆଉ କଣ?
କାଲି ରଜ। ହାଲୋ। ହାଲୋ। ହାଲୋ।
ହାଲୋ।